ହ୍ୟାଲୋ
ହଁ କଣ କରୁଚ?
ଏ ଏଠି ବସିଚି।
ଉୁଁ ହୁଁ ଗରମ ହୋଉଚି ନା ଥଣ୍ଡା ଲାଗୁଚି ତମ ଆଡେ?
ଆମ ଆଡେ ଗରମ ଜୋର ସୋରେ।
ଓହୋ ବର୍ଷା ହେଇନି?
ବର୍ଷା ହଁ ହେଇଥିଲା ଦି ପରେ ଯାଇକି
ହଁ ଆମର ଏଇ ସନ୍ଧ୍ୟାବେେଳେ ଟିକେ ବର୍ଷା ହେଇଥିଲା? ଆଉ ଯୋଉ ଗୁଳୁଗୁଳି କୁହନି ଆଉ ଘରେ ବସି ହୋଉନି। ଆଉ ଧାନ ଫାନ କଣ ତଳି ଫଳି ପକେଇଲଣି?
ଏଇ ଯୋଉ ଖରାକୁ କିଏ ତଳି ପକେଇବ ଧାନ ସବୁ ପୋଡି ପୋଡା ଯିବ ମରିଯିବ। ଟିକେ ବର୍ଷା ହେଲେ ଯାଇକି ପକେଇବେ ଆମ ଗାଁ ଆଡେ ଆଉ।
ଅ ହଁ ଆମର କଣ କହିଲ ଦି ହଁ ଆମର ଦି ଏକର ଜମିନା ଆମେ ଚାଷ କରିବୁ ନିଜେ ଚାଷ କରୁଚୁ କାହାକୁ ଭାଗକୁ ଦଉନୁ କି କିଛି ନାହିଁ। ତ ଆମକୁ ଯାହାହେଲେ କେତେ କେତେ ତଳି ପକେଇବାକୁ ପଡିବ କହିଲ ଦିଏକ ଜମି ପାଇଁ? ଏ ଗୋଟେ କୁଇଣ୍ଟାଲ ପାଖାପାଖି ପକେଇବାକୁ ପଡିବ ନା ତଳି?
ହଁ ଟିକେ ଅଧିକ ପକେଇଦେଲେ ଭଲ।
ହୁଁ କୋଉଟା ଉଠିବ କୋଉଟା ନ ଉଠିବ ଏମିତି ବି ଥିବ ନା ଧାନରେ? ତ ସବୁଠାରୁ ଭଲ ଧାନ
ହ
ହଁ ଭଲ ଧାନ ଭାବୁଚି ସ୍ଵର୍ଣ୍ଣଦା ପୂଜା ଧାନ ଗୋଟେ ଥାଏ, ଆଉ ଏମିତି କଣ ଧାନ ସବୁ ଥାଏ ନା? ସ୍ଵର୍ଣ୍ଣ ଧାନ ଟା ସବୁଠୁ ଭଲ କୋଉ କୋଉ ଧାନ ସବୁ ଅଛି କହିଲେ ଟିକେ
ଏଇନା ଏଇଟା କବେରୀ
ହଁ ପୂଜା ଧାନ ସ୍ୱର୍ଣ୍ଣ ଧାନ ଏଇ ଭଳି ସବୁ ଅଛି ନାଁ?
ହଁ ହଜାର ନଅ ଏଇଟା ସବୁ ଏମତି ବାହାରିଚି ନୂଆ ନୂଆ ଧା ଆମର ସ୍ୱର୍ଣ୍ଣ। ଆମର ଆମର ସ୍ୱର୍ଣ୍ଣ ଧାନ।
ହଁ ହଁ। ମୁଁ ବି ଭାବୁଚି ସେ ସ୍ୱର୍ଣ୍ଣ ଧାନ ଟା ପକେଇଦେଲେ ଭଲ ହବ ଯୋଉଟା ଆମେ ନିଜେ ବି ଶିଖିପାରିବା ତା ସହିତ ଖାଇବା ପାଇଁ ବି ସେଇଟା ଭଲ ହବ। ସରୁ ସରୁ ଚାଉଳ।
ହଁ ସ୍ୱର୍ଣ୍ଣ ଧାନଟା ସବୁଠୁ ଭଲ ଧାନ ତା ତଳି ଟିକେ ଅଧିକ ପକେଇବାକୁ ପଡ଼ିବ ଆଉ।
ହଁ ସେଇଟା ଆମର ଟ୍ରାକ୍ଟର ଅଛି କିଛି ଅସୁବିଧା ନାହିଁ ଆମ ଟ୍ରାକ୍ଟରରେ ଚାଷ ହୋଉଚି। ତା ସହିତ ଯୋଉ ଖାଲି ଲୋକ ଆସିବେ ତାଙ୍କର ତଳି ପଡିଥାଇଲା ପରେ ଯୋଉ ରୁଆ ରୁଇ କାମ କରନ୍ତି ସେଇ କାମ ଟା ଖାଲି ଲୋକ କରିବେ, ନା କଣ କହିଲେ ବେଶୀ ନିଜେ ସବୁ କଲା ବେଳକୁ ଅସୁବିଧା ଟିକେ ହଇରାଣ ହବ ନା ମଣିଷ। ତ ଲୋକ ଲଗେଇବାକୁ ପଡିବ ଆମକୁ। ଯାହାହେଲେ ଦି ଏକର ଜମିରେ କରିପାରିବେ ସେଇଭଳିଆ ଗୋଟେ ପାଖାପାଖି ଫାଷ୍ଟ ଏକର ଜମିଟାରେ କୋଡିଏ ଜଣ ପାଖା ପାଖି ଲାଗିବେ। ତଳି ଲଗେଇବା ପାଇଁ।
ହଁ।
ହଁ।
ଲୋକ ଏକା ବେଳେ ମିଳିବା ଦରକାର ଟିକେ ଆଉ।
ହଁ ସେଇଟା ବି ଗୋଟେ ଅସୁବିଧା ଲୋକ ବି ମିଳିବେନି। ଆପଣ କୋଉଠି ଲୋକ ଦେଖି ଲେଣି ତମର?
ଆମର ଲୋକ ସେଇ, ଆମର ଆସିବେ ଅଲଗା ଗାଁ ର ଲୋକ ଆସିବେ ଏକାଥରେ ଆସିବେ ପଚିଶ ତିରିଶ ଜଣ ମାରିଦେଇକି ଯିବେ ଆଉ।
ଅ ଗୋଟେ ଦିନରେ ସବୁ ସାରି ଦେବେ?
ଗୋଟେ ଏକର ଗୋଟେ ଦିନରେ ସରିବନି ସେମିତି।
ସରିବନି?
ନା।
ଓହୋ ମାନେ ସେମାନଙ୍କର ଖାଇବା ପିଇବା ସବୁ ଦେଇକି ସେମାନେ ଯଦି ଛଅ ରୁ ଛଅ କାମ କରିବା ସରିବନି
ଛଅରୁୁ ଛଅ ଘରୁ ସିଏ ଆସିବେ ବାହାରିବେ ରୋଷେଇବାସ ତାଙ୍କର କରିକି। ତାଙ୍କ ଫ୍ୟାମିଲି ବୁଝିକି ସି ଆସିଲା ବେଳ ଆଠଟା।
ଓହୋ।
ଏପଟେ ତାଙ୍କ ଫ୍ୟାମିଲି ଗଲେ ରୋଷେଇ କରି ପୁଣି ଚାରିଟା ବେଳେ ତାଙ୍କର ସରିଯିବ ରୁଆ ରୁଇ କରିକି ସାରିଲା ବେଳେ ଖରା ହଉଛି ଏତେ କାମରେ ପୁଣି ରେଷ୍ଟ ଦର ନା ଆଉ। ଆଠ ଘଣ୍ଟ ର ଆଠ ଘଣ୍ଟା କାମ କରିପାରିବେ କି?
ଓହୋ। କରିପାରିବେନି ତାହେଲେ ନା, ତ ତାହେଲେ ଅଧିକ ଲୋକ ବି ଡାକିବାକୁ ପଡିବ, ଗୋଟେ ଦିନରେ ମତେ ସାରିବାର ଅଛି ନା। ଜଲଦି ସାରିଲେ ପୁଣି ବାହାର କାମ ଅଛି ସେଗୁଡା ବି ସାରିବାର ଅଛି ଏ ଘର କାମ ବି ଚାଲୁଚି ସେଥିରେ ବି ଟିକେ ସେ ଦରକାର ନା ଟାଇମ୍, ଆଉ ଏକା ସାଙ୍ଗରେ ଦିଟାକ ସମ୍ଭାଳିଲା ବେଳକୁ ହଉନି ଆଉ।
ତମର ଘର କାମ କମ୍ପ୍ଲିଟ୍ ସଇଲାଣି?
ହଁ।
ପୁରା ସବୁ କମ୍ପ୍ଲିଟ କରିଚ ମାର୍ବଲ ଫାର୍ବୁଲ ପକେଇ ଦେଇଚ କଲର ଫଲର ସବୁ କରିଦେଇଚ?
ନା ନା ମାର୍ବଲ ପଡିବ ଏବେ ଆସିବ ମାର୍ବଲ ପଡିିନି ଆମର ଗୋଟେ ବଡ ଦୋକାନଟେ ଅଛି ସେଇଠି ପାଖରେ, ତାଠୁ ଆଣିବା ଭାରି ଆଉ।
ଓ ଭଲ ଦଉଚି ନା?
ହଁ ଭଲ।
ଓହୋ। ମୁଁ ବି ଭାବୁଚି ନହେଲେ ସେଇଠୁ ନେଇ ଆସିବି ଆଉ। ମାର୍ବଲ ଏବେ ଆମର ଚାଲିଚି। ଏବେ ଅହଁ ମାନେ ଉପର ପୁରା ଲଗେଇଦେବେ ନା ହାଫ୍ ହାଫ୍ ଲଗେଇବେ?
ନା ନା ପୁରା ଫୁଲ ଲାଗିବ।
ଓହୋ। ଅଛି ପଇସା ଆଉ ପୁରା ଫୁଲ ଲଗେଇଦବେ ସବୁ ଘର ନା ଅଧା ଗଟେ ମାନେ କରୁଛନ୍ତି ସବୁ ଏମିତି?
ନା ନା ସବୁ ଘରେ ଲାଗିବ ଓରିଙ୍ଗ କରାହବ
ହୁଁ। ଆମର ଏବେ କାମ ଚାଲିଚି ଛାତ ପର୍ଯ୍ୟନ୍ତ କାମ ହେଇଚି, ସେଇଟା ସବୁ ସାରିଲା ପରେ ଭାବୁ ସେ କଲର କରିଦେବି ତାପରେ ତଳ ମାର୍ବଲ ଫାର୍ବଲ ସବୁ ପକେଇଦେବି ଓ ଦେଖିବା କୋଉଠି ଗୋଟେ ଭାବୁ ଦେଖିବା ଦୋକାନ ତମେ ଯୋଉ ଦୋକାନ ମାର୍ବଲ ଆଣୁଚ ସେଇ ଦୋକାନରୁ ବୁଝିବା ଆଉ ସେଠି କଣ ଭଲ ଦଉଚି ନା ଗୋଟେ ପିସ୍ କୁ କେ କେତେ ଦଉଚି?
ତାଙ୍କର ସ୍କୋୟାର ଫୁଟ ହିସାବ ତିରିଶ ଟଙ୍କା, ପଇଁତିରିଶ ଟଙ୍କା, ପଞ୍ଚାବନ ଟଙ୍କା ଷାଠିଏ ଟଙ୍କା, ଦେଢଶହ ଟଙ୍କା ପର୍ଯ୍ୟନ୍ତ ପାଆଁଶ ଟଙ୍କା ପର୍ଯ୍ୟନ୍ତ ଅଛି ଯୋଉ ଭଳିଆ ତମେ ଆଣିପାରିବ।
ଅ ହଁ। ଆଉ ଯୋଉ ଟାଇଲ ଟା ଟିକେ ଶସ୍ତା ନା ମାର୍ବଲ ଟା କହିଲ?
ମାର୍ବ- ଟାଇଲ୍ ଟା ଟିକେ ଶସ୍ତା, ଆଉ ମାର୍ବଲ ଟିକେ ଅଧିକ ରେଟ୍ ଆଉ।
ଅ ସେଇଟା ଯଦି ଆମେ ଉଁ ଗୋଟେ ମାର୍ବଲ ଆଣିବା ତ ଗୋଟେ ସେମ ଇଏର ସ୍କୋୟାର ଫୁଟର ଆଣିବା ତ ମାର୍ବଲ ଟା କେତେ ପଡିବ ଆଉ ଟାଇଲ ଟା କେତେ ପଡିବ?
ମାର୍ବଲ ତା ସ୍କୋୟାର ଫୁଟ ଦୋକାତ ତାର ଅଧିକ ରେଟ୍
ହଁ ହଁ ମାନେ ଯଦି ଇଏ ଦଶ ଟଙ୍କା ପଡିବ ପାଞ୍ଚ ଟଙ୍କା ପଡିବ ଏଇ ହିସାବରେ ତ
ଦଶ ଟଙ୍କା ଇଏ ଯଦି ଟାଇଲ୍ ପଇଲା ପନ୍ଦର ଟଙ୍କା ସିଏ ପଡ଼ିବ ଶଏ ଟଙ୍କା।
ଓହୋ ମାର୍ବଲ ଟା ତାହଲେ ଅଧିକ ରେଟ୍?
ହଁ
ହୁଁ ତ ଏମିତି ହେଲେ କାଲି ଠାକୁର ଘରେ ଆଉ ରୋଷେଇ ଘରେ ଲାଟିନ୍, ବାଥରୁମରେ ମାର୍ବଲ ପକେଇଦବ ଆଉ ଯୋଉ ରୁମ୍ ଅଛି ସେଇଟା ଆଉ ଡାଇନିଙ୍ଗ ଅଛି ଏଇଗୁଡା ସବୁ ଟାଇଲ ପକେଇଦବ
ଆଜିକାଲି ମିସ୍ତ୍ରୀ ତ ପ ହଁ
କଣ କହିଲ ମିସ୍ତ୍ରୀ?
ମିସ୍ ମିସ୍ତ୍ରୀ ତ ରେଟ୍ ପ୍ରବଳ। ମିସ୍ତ୍ରୀ କି ପୁଣି ଖୋଜିବାକୁ ପଡ଼ିବ ସିଏ କହିବ ଆସିକି ମାପିବ ସ୍କୋୟାର ଫୁଟ୍ କେତେ କଣ ନବ।
ତାହେଲେ ସ କରିବାକୁ ପଡୁଚି ଯେହେତୁ ସେମାନଙ୍କୁ ବି ତାଙ୍କ ଖର୍ଚ୍ଚଟା ଦବାକୁ ପଡିବ ନା ଆଉ। ସେମାନେ ସେମିତି ଖଟୁଚନ୍ତି ସେମାନ ଦବାକୁ ପଡିବ ସେମାନେ ଯାହା ଯେତିକି କହିବେ ସେ ଖରା ତରାରେ ଆଜିକାଲି ଲୋକ କାମ କରୁଚନ୍ତି ଗରିବ ଲୋକ। ସେମାନଙ୍କୁ ତାଙ୍କ ମଜୁର ଟା ତାଙ୍କୁ ଦବାକୁ ପଡିବ ଆଉ।
ଭଲ ମିସ୍ତ୍ରୀ ହେଲେ ଆସିଲେ ଭଲ କାମ କରିଦେବେ ଆଉ। ଜାଣିଥିବା ମେନ କାମ ଟା ଜାଣିଥିବା ଦରକାର ଆଉ
ଅଁ ସେମାନଙ୍କୁ ପୁଣି ତାର ଖାଇବା ପିଇବା ବ୍ୟବସ୍ଥା ବି ରହିଥିବ ସେମାନେ ଯାହାହେଲେ ସକାଳେ ଆସିବେ ଗୋଟେ ଟାଇମ ଜଳଖିଆ ଖାଇବେ ଆଉ ଗୋଟେ ଟାଇମ ଲଞ୍ଚ ଟା ବି ଖାଇବେ
ନା ନା ସକାଳୁ ସିଏ ତାଙ୍କ ଘରକୁ ଖାଇକି ଆସିଛନ୍ତି ତାଙ୍କର ଯାହା ତମେ ଦିପହରେ ଦବ ଖାଇବା ପାଇଁ ସେ ଠିକାରେ କରିବେ ଆଉ
ଓହୋ ଆଉ ଯଦି ସେମିତି ମାନେ ସେମାନେ କହିବେ ଆମେ ଜଳଖିଆ ଟା ଖାଇବୁ ଆଉ ଲଞ୍ଚ ଖାଇକୁ ତମକୁ ଦବାକୁ ପଡିବ ତ ଯାହା ହେଲେବି
ହଁ ତାଙ୍କ ଇଚ୍ଛା
ହଁ
ହ
ଆଉ ସେଇଆ ଭାବୁଥିଲି ଘର କାମ ସହିତ ବିଲ କାମ ଦିଟାଙ୍କର ଟିକେ ଅସୁବିଧା ହେଇଯାଉଛି ପଇସା ପତ୍ର ବି ହଁ ପାଖରେ ନାହିଁ ଏନିକା କଣ କରିବା ଭାବୁଛି ଗୋଟେ ଲୋନ ବି କରିଦେବି ଦିଟା ଯାକଙ୍କସୁବିଧା ହେଇଯିବ ଘର ସହିତ ଧାନ ବିଲ କାମ ବି ସୁବିଧା ହେଇଯିବ
ହଁ ଲୋନ୍ ଇଣ୍ଟରେଷ୍ଟ ନେଇକି ଦେଖିକି କରିବ ବ୍ୟାଙ୍କ ରେ
ହଁ ନେଇ ଆସିଲେ ଇଆଡୁ ହଁ ଧାନ ଟା ହେଇସାରିଲା ପରେ ତାକୁ ଯାହା ବିକିବାର ଅଛି ଯେତିକି ଅଧିକ ଯାରେ ତ ଜମିରେ ଅଧିକ ପାଉଥିବେ ନା ଲାଭ ପାଉଥିବି ତ ଯେତିକି ଯାହାହବ ଯୋଉ ଲୋନ ଟା କରିଥିବି ତାକୁ ପୁରା କ୍ଲିଅର କରିଦେବି ଆଉ ଯାହା ଖାଇବା ପାଇଁ ଧାନ ରହିଥିବ ଚାଉଳ କରିଦେବୁ ପେସେଇଦବୁ ତାକୁ ଆଉ ଯାହା ରହିବ ବାକି ପଇସା ଘର କାମ ଟିକେ ଲଗେଇଦବା ଆଉ
ହଁ
ହଁ ଏଇ କାମ ସବୁ ସରିଲେ ପୁଣି ବାହାରକୁ ଯିବାର ଅଛି ସେ କାମ ବି ପୁଣି କରିବାକୁ ପଡିବ ନହେଲେ ଘରେ ବସିଲେ ପଇସା କୋଉଠୁ ଆସିବ
ଆଜିକାଲି ଦୁନିଆରେ ପଇସା ଦରକାର ପଇସା ବିନା କିଛି ନାହିଁ
ହଁ ସେଇଟା ବି ଗୋଟେ କଥା
ପଇସା ପଇସା ନ ରୋଜଗାର କଲେ କେହି ପଚାରିବେନି
ହଁ। ସେଇଥିପାଇଁ ସବୁ ବ୍ୟବସ୍ଥା ମାନେ ଚାଷ ବାସ ବିଲ କାହିଁ ପଡିିଆ ପକେଇବା ସେଇ ଚାଷ ବାସ ବ୍ୟବସ୍ଥା କରିବ ଇଆଡୁ ଘର ବି ତମେ ଭଡାକୁ ଲଗେଇ ପାରିବ ସିଏ ବି ଦି ପଇସା ମିଳିବ। ତମର ପରା ଘର ତମ ହଁ ତମର ପା ଘର ଭଡାକୁ ଲାଗିଚି?
ହଁ।
ହୁଁ। କେତେ ନଉଛନ୍ତି ଭଡା?
ଭଡ଼ା ଗୋଟେ ଫାମିଲି ଚଳିବା ପାଇଁ ପାଞ୍ଚ ହଜାର ଟଙ୍କା।
ହଁ ସବୁ ସୁବିଧା ଯେହେତୁ ଘରେ ପାଞ୍ଚ ହଜାର ଟଙ୍କା ଠିକ୍ ଅଛି। ମୁଁ ବି ସେଇଆ ଘର କରିଦେଇକି ଭଡାକୁ ଲଗେଇଦେବି। ଇଆଡୁ ଧାନ ବ୍ୟବସାୟ କରିଦେବି। ଆ ସବୁ ହେଲେ ପଇସା ଟା ପୁଣି ଅଟୋମେଟିକ୍ ହେଇଯିବ ଆଉ।
ମଣ୍ଡିରେ ଧାନ ଦେଇଦେବ। ନହେଲେ ମଣ୍ଡିରେ ଧାନ ରେଟ୍ ଟିକେ ଅଧିକ ଅଛି। ଏକତିରିଶଶହ ଟଙ୍କା। ଲୋ ଧାନ ଦେଲେ ବାଇଶହ ପଚିଶହ ସତରଶହ ଏଇଭଳିଆ ନେବେ। କିଛି ଲାଭ ମିଳି
ହଁ ଆମର ତ ଅଧିକ ଧାନ ହଉଚି। ମୁଁ ଡାଇରେକ୍ଟ ମଣ୍ଡିିକି ସବୁ ଦେଇଦିଏ। ମୁଁ ଏମିତି ଗାଉଁଲି ହିସାବରେ ଦିଏନି। ହଁ କରିଚୁ।
ହୁଁ ମଣ୍ଡିର କାର୍ଡ କଲେ ସେଥିରେ ନେଇଯିବେ ଧାନ କେତେ କୁଇଣ୍ଟାଲ ଆସିବ ତମର।
ଆଉ ତମର ତମର ଡାଇରେକ୍ଟ ମଣ୍ଡିରେ ଦଉଚ ନା ଲୋକ ଗାଉଁଲି ହିସାବରେ ଦଉଚ?
ନା ନା ଆମର ମଣ୍ଡି ରେ ଦିଆ ହଉଚି।
ହଁ ଭଲ। ଆମର ବି ସେଇ ଆମର ଯାହା ଯେହେତୁ ଦି ଏକର ଜମି ତ ଅଧିକ ମ ଅମଳ ହଉଚି। ସେଥିପାଇଁ ଆମେ ଡାଇରେକ୍ଟେ ମଣ୍ଡିରେ ଦଉଚୁ। ଆମର ଗାଡି ଫାଡି ସବୁ ଅଛି ଡାଇରେକ୍ଟ ଦେଇଆଉଚୁ ଧାନ ଆଉ।
ମଣ୍ଡି ରେ ଦେଲେ ଟିକେ ଲେଟ୍ ହବ। ହଁ। ମଣ୍ଡିରେ ଦେଲେ ଟିକେ ପଇସା ଟା ତମର ପଳେଇ ଆସିବ ଜଲଦି ଆଉ।
ହଁ ହଁ। ଅ।
ହଉ। ହଁ ହଁ ହଉ ତାହେଲେ।